ହ୍ୟାଲୋ।
ହଁ।
ଆଉ କଣ କରୁଛୁ?
ଏ ନାଇଁ ବିରି ଚାଉଳ ଦିଟା ପକେଇଥିଲି ଧୋଉଚି
ଧଉଛୁ ବା କି ପିଠା କରିବୁ କିଲୋ?
ଏ ଗେଟେଇ ମ ଗେଟେଇ ଛଣା ଗେଟେଇ କରିକିରି ତାକୁ
ଛଣା ଗେଟେଇ?
ଉଁ ଟିକେ ମଣ୍ଡା ଦେଇଦେବି ହେଇଲୋ ଗରମ ପାଣି ପାଣିବସେଇ ଦବୁ ତାପରେ ଗୋଲ ଗୋଲ କରିକିରି ଏଇ ପାଣି ବସେଇ ଦେବୁ ଆଗେ ପ୍ରଥମେ।
ହଁ।
ପାଣି ବସେଇ ଦେଇକିରି ପାଣି ଟା ଯେମିତି ଫୁଟେଇ ଏଇ ଆଣ ଟା କାଠୁଆ କାଠୁଆ କରିକି ପେଶେଇ ଥିବୁ ଇଲୋ
ହଁ ହୁଁ।
ପାଣି ହାତ ହେଇକିରି ଗୋଲ ଗୋଲ କରିକିରି ତାକୁ ମାନେ ଗୋଲ ଗୋଲ କରିକିରି ସେଇ ଗରମ ପାଣି ରେ ପକେଇ ଦେବୁ। କହି ଦେଲା ପରେ ସିଏ ତାରେ କଣ? ନା ନା ଫିଟିବ ନାଇଁ। ତୁ କାଠ କରିଦେବୁ ସାଙ୍ଗେ ସାଙ୍ଗେ ପେଶେଇବୁ ତ ସାଙ୍ଗେ ସାଙ୍ଗେ ଛାଣିବୁ।
ମାନିଲା ଜରିକାଢିଲୁ ସେ ଫୁର୍ସି ଯାଇଁକି ଫୁଲିଯିବ ଫୁଲି ଗଲା ପରେ ସେ ସାଣିଲେ ଫୁର୍ସିଯିବ। ସାଙ୍ଗେ ସାଙ୍ଗ ପେଶେଇବୁ ତ ସାଙ୍ଗେ ସାଙ୍ଗେ କରିବି।
ଓ ହୋ।
ଆଉ ତାପରେ ସେ ପିଠା ଟା ଯୋଉଠୁ ଗଲ ଗଲ କରିକି ପକେଇ ଦବୁ ନା ପାଣି ଦେହେରେ ସେ ତାର କଣକରିବ ନା ଖଞ୍ଜଣି ପରେ ପରେ ଭାସିବ।
ହୁଁ।
ମସଲା ପରେ ତାକୁ ଟିକେ ସମୟ ପରେ ଦେଖିବୁ ସିଝିଯିବ ହାତକୁ ଯେମିତି ଲାଗିବ ସିଝିଲା ବାଗେ ଆଉ ତାକୁ ଛାଣିକିରି ବାହାରକୁ ଦବୁ ଗୋଟେ ଅଲଗା ଜାଗାକୁ କଣନା ରଖିବୁ ହେଲା।
ଉଁ ତାପରେ ଏଁ କଣ କରିବୁ ନା ଯେତବେଳେ ଉଁ ଛାଣି ସାରିଲା ପରେ ଉଁ ବାହାରକରିଦେଇ ଗୋଟେ ଅଲଗା ଜାଗା କୁ ରଖ୍ କରଦବୁ ତା ଦେହରେ ତାର ଛେନା ପକା ନଡିଆ ପକା ତାର ମାନେ ଏଁ କମ୍ ଅମୁଲୁ। ଦେ ବା କ୍ଷୀର ଦେ ଗୁଜୁରାତି ପକା ଯାହା ପକା ସେଥିରେ ପକେଇବୁ।
ହେ ଯେମିତି ବଉଳ ଗଇଁଠା କରନ୍ତି।
ହଁ ଯେମିତି ବଉଳ ଗଇଁ ଠା କରନ୍ତି ସେମିତି ତାପରେ ତୋର ଯଦି ଅଟକାଳି କରିବା ପାଇଁ ମଣ୍ଡ ଦବା ପାଇଁ ତାରେ ଅଁ ହଁ ଚୁନା ଯଦି କରିକି ରଖିଥିବୁ ଚାଉଳ ତି ନ୍ତେଇକିରି ଚୁନା ଯଦି ତାକୁ କରିକି ର ସେଥିବୁ ତ ହୁଏ ତ ସେ ମଣ୍ଡ ଦେଇପାରରିବୁ ନହେଲେ ସୁଜି ତୋର ଯଦି ପକେଇବୁ ମୁଠେ ପ ଟିକେ ଦବୁ ଟିକେ ଏ ଝୋଳ ଟା ଟିକେ ମୋଟା ହବା ପାଇଁ ଆଉ କଣ? ଏଇଆ ଆଉ ମୋଟା ଟିକେ ହେଲେ ଟିକେ ଭଲ ଲାଗେ ଟିକେ ଖାଇବା।
ହଁ।
ତାଦେହରେ ମରିଚେ ପକେଇବୁ ଗୁଜୁରାତି ଟେ ଛେଚିକି ପକେଇବୁ।
ଟିକେ ଭଲ ଲାଗେ କାଜୁ ବି ଯଦି ଯିଏ ପକେଇବୁ ସେ ବି ଭଲ ଲାଗେ।
ମୁଁ ସେଇ ଗାଇଁଠା ଫଇଁଠା କେବେ ବି କରିନି।
କରୁ ନ।
ନା।
ଏ ଏଇ ଏଇ ବର୍ଷା ଦିନେ ଶୀତ ଦିନେ ଟିକେ।
ଏଇ ଆମର ଆମର ଇଏ। ଆମର ଇଏ ଜମାରୁ ସେଇରା ଖାଇବେନି। ଯୋଉ କୁହନ୍ତି କରିଥିଲି ଥରେ ମତେ ଟିକେ ଯୋଉ ଆମର ତ ସେ। ଲୋ ବିରି ଚାଷ ଥିଲା ବୋଲି ବିରି। ଏ ଯୋଉ କଣ ତ ବିରି କରିଥିନି ଏଁ ଯୋଉ ଡାଲି। ହେଲା ଡାଲି କରିଥିଲି। ଡାଲି ତ ଖା ଭାଜିି ଅଧେ ଅଧେ କିଲୋ ଭଳିଆ ବିରି ଡାଲି କରିକି କରିଥିଲି ନହ ଥରେ କରିଛି। ଯଉଠି ଆମେ ତ ଚାରି ଜଣ କେତେ ଖାଇମୁ ଡାଲି। ମୁଁ ଥରେ କରିଛି ଯେମିତି କହିଲେ କଣ ଏଇରା କି? କରିଛୁ ଏଇଟା ଭଲ ଲାଗୁନି ଆଉ କଣ କଲିକି ଆଉ କଲିନି। ସେଇ ଡାଲି ଗୁରା ଆମ ଘରୁକୁ ନେଇ ଗଲି ହଁ।
ନା ଦେଖିବୁ ପ୍ରାୟ ଚାଷୀ ଘର ଲୋକ ପ୍ରାୟ ଦେଖିବୁ ବିରି ଡାଲିଟା କରନ୍ତି।
ହଁ ଆମର ସେ ବିରି ଅମଳ ବେଳେ ସାଙ୍ଗେ ସାଙ୍ଗେ ଭଜା ହବ। ସାଙ୍ଗେ ସାଙ୍ଗେ ବିରି ଡାଲିଟା ହବ କେତେ ସୁନ୍ଦର ବାସ୍ନା ହଉ
ହଁ ଯାହା କହିଲୁ ଯେ ତା କେତେ ସୁନ୍ଦର ବାସ୍ନା ହବ। ରସୁଣରେ ଟିକେ ଫୁଟେଇ ଦେଇଥିବୁ ସେଇ ଫୁଟଣ ଫୁଟଣ ପକେଇକି।
ରଶୁଣରେ ଫୁଟେଇ ଦେଇଥିବୁ କେଡେ ସୁନ୍ଦର ବାସ୍ନା ହଉଥିବ ଅ ବୁଢୀ ମା ତାର କଣ କରେ ନା ମାଟି ହାଣ୍ଡିରେ ବସାଏ ହେଲା। ମାଟି ହାଣ୍ଡି ରେ ବସାଏ।
ମୁଁ ସେଇ ଡାଲି ଖାଏ। କଁ ହଁ କଣ ହେଲା କୁହନିନା ସେ ଡାଲି ଟା ଯଦି ସକାଳୁକୁ ଅଧା ଟାଟିଆଏ ରଖିଦେଇଥିବୁ ବଢିଆ ଲାଗିବ ଥାଲ ଡ଼ାଲିଟା ବହୁତ ବଢଆ ଲାଗେ ହଁ।
ଅ ମୁଁ ତ ସେଇ ଆଗେ ତ। ଆମେ ତ ଛୁଆବେଳେ ଆଗେ ରାତିରେ ଭାତ ଖାଉଁ ଭାତ ଖାଉଁ କଣ। ଏଇ ମୋ ଛୁଆପା ଥିଲେ ସିଏ କଣ କରିବେ ନା ଆମ ମୋ ଭାଇର ମୋର ଢୋଳଉଥୁମୁ ବୋଲି। ହଁ ଆ ମାଟି ଘରତ ଥିଲା କଣ କରିବେ ନା। ସେ ଯାହା ଖାଇଥିବୁ ଢୋଳୁଥିବୁ ନା। ତ ଛୁଆପା କଣ କରିବେ ନା ସେ ତାଟିଆ ଥାଳିଆ ସହି ତରକାରୀ ତାଟିଆ ଥାଳିଆ ସବୁ ପଛ ପଟକୁ ଲୁଚେଇ ଦେବେ। ଲୁଚେଇ ଦେବେ ଆମେ ଢୋଳେଇ ଢୋଳେଇକି ଅଣ୍ଡାଳିବୁ ଅଣ୍ଡାଳିଲା ବେଳୁକୁ କଣ ମାଟି ଗୁଡା। ମାଟି ଘର ଏଇ ବର୍ଷା ଦିନ ତ ସନ୍ତେଇକି କାଦୁଆ ମା ଧୋଇଥିବ ସେ ହାତ କାଦୁଅ ମାଟିରେ ଲାଗିବ ଲାଗିବ ପୁଣି ଯାଇକି ଧୋଇହବ।
ହୁଁ ଏଇରା ହଁ ଏଇରା ଅଛି ଆମ ଘରେ ବି ମୋ ଭାଇ ବି ଏଇଆ କରେ ଆମ ପାଇଁ।
ହଁ ବା ସିଏ ବି ଢୋଳେଇକି ଇଏ କାଲେ ଯାଇଁକି ଧୋଇ ହେବେ ତିନି ଚାରି ଥର ଧୋଇ ହେଇସାରିଲା ପରେ ଯାଇଁକି ନିଦ ଛାଡିଯିବ ପୁଣି ଖାଇବୁ।
ହଁ ମୋ ଭାଇ ତ ଏଇଆ କରେ ମୋ ବଡ ଭାଇ ତ ଏଇଆ କରେ ଆଉ।
ହଁ ବା ଆଉ ସେ ସେରା ଆଉ ସେମିତି ସେ ଡାଲି ସେ ରାତିରେ ତ ଭାତ ଡାଲି ଖାଉଁ ଆଉ କଣ ଇଏ ଖାଉଁ କି ଯୋଉ କୁହନ୍ତି ରୁଟି ଏବେ ସିନା ରୁଟି ଖାଉଛୁ ଆଉ ସେତେବେଳେ ତ ଭାତ ଡାଲି ଯାହାହେଲେ
ହୁଁ ଏବେ ଦେହପାହା ଲୋକଙ୍କର ଖରାପ ହେଲା ବୟସ୍କ ଲୋକ ବା ଯିଏ ହଉନା
ନା ଦେହପା ନୁହେଁ ମେନ ହେଲା ଏଇ ଯୋଉ ଗହମ ମିଳିଲା ଦେ ରାତିରେ ସହଜ ଉ ଉପାୟ ରାତିରେ ରୁଟି ଦି ଖଣ୍ଡ ତାପରେ ଡାକ୍ତର ମାନେ ବି କହୁଚନ୍ତି ତମେ ହାଲକା ଖାଦ୍ୟ ଖା ଆଉ ଆଉ ହାଲକା ଖାଦ୍ୟ ଖାଇବା ପାଇଁ କଣ ହୋହୁଚି ଭାତ ଖାଇବେ କଣ ଭାତ ଖାଇଲେ ତ ବଳୁଚି ତ ଦିନରେ ତ ଥରେ ଭାତ ଖାଇଦେଲେ ବଳୁଚି ଆଉ ରାତିରେ ହଜମ କରିହଉନି ଆଉ ଦିଥର ଖାଉଚନ୍ତି।
କେତେଥର ଭାତ ଖାଉଥିଲେ ଆଗେ? ଛୋଟ ବେଳେ ଯାହା କହିଲୁ ତିନିଥର ଚାରିଥର।
ସକାଳୁ ଖାଇକି ସ୍କୁଲକୁ ଯିବୁ ପୁଣି ଆସିକି ଖାଇବୁ ପୁଣି ଗା ଧୁଆ ବେଳେ ଖାଇବୁ ପୁଣି ଚାରିଟା ବେଳେ ଖାଇବୁ ପୁଣି ରାତିକି ଖାଇବୁ ଚାରି ଟାଇମ୍। ଆଉ ଭାତ ଯିଏ ଖାଇଚନ୍ତି ତାହା ଦେହ ସୁସ୍ଥ ରହିଚି।
ହଁ ଆଗେ ପ୍ରାୟତଃ ଭାତ ଖାଉଥିଲେ ନା ଏବେକୁ ସିନା ଖାଉଚନ୍ତି ରୁଟି ପ୍ରାୟ ରାତିରେ ଆଗେ
ହୁଁ ଆଉ କଣ ଆଛା ସେ ଭା ଖାଇବା ଭାତ ଆଉ ଥରେତ ଏଇଭଳିଆ ସେତେବେଳେ ପାଞ୍ଚ କିଲ ଛଅ କିଲ ନେଇକି ଘର ମାନଙ୍କର ଭାତ ରନ୍ଧା ହଉଥିଲା। ଏଇଖୁଣା ଅଧ କିଲେ ଚାଉଳ ଭାତ ରାନ୍ଧିଲେ ଢେରେ।
ହଁ ପା ଅଧ କିଲେ ଚାଉଳ ରାନ୍ଧି ଭାତ ରାନ୍ଧିଲେ ଖାଇକି ବଳି ପଡ଼ୁଥିଲା।
ଏଇ ବା ଅଧ କିଲୋ ଚାଉଳ ମୁଁ ଭାତ ରାନ୍ଧୁଚି ଆମେ ଛୁଆ ପିଲା ଘରେ ଚା ଚାରିଜଣ ହେଲୁଣୁ ଆହୁରି ସେଥିରୁ ଭାତ ବଳୁଚି ଗାଈକି ଦିଆହଉଚି।
ହଁ ଗାଈ ଖାଉଚି।
ଆଉକଁ ଯୋଉଥର ଦିନକୁ ଦିନ ଭାତ ରହିଲା କଣ କରିବୁ ବାସି ଭାତଟା କଣ ଖାଇବେନା। ଦେ ଗାଈ କି ଦେ ଭାତ ଗାଈ କି ଦେ।
ଓ ପ୍ରାୟତଃ ଭାତ ଟିକେ ବର୍ଷା ଦିନେ ନଷ୍ଟ ହୁଏ ଶୀତ ଦିନ ନଷ୍ଟ ହୁଏ।
ଖାଇ ଆ ଆଜି ମୁଁ ମନ କଣ ହେଲା ଛୁଆ ଖାଇଲେ ଯେମିତି ଏଇଟା ଭଜା ଭଜି ସବୁ କରିଦେନି ପଖାଳ ଭାତ ମୁଠେ ଖାଇଦେନି। ମତେ ସେତିକାଅଳୁ ମୋ ଦେହ ହାତ ଖାଲି ବିନ୍ଧୁଛି ହେଲା ମୁଠେ ନା କୁ ଖାଇଚି ଫୁଣି ବେଶୀ ନୁହେଁ ଅଳ୍ପ ଦିଟା ମନ ହେଲା ହଁ ବା ପୁଣି ଗରମ ପାଣି ପଶେଇକି ଖାଇଚି ମୋ ଦେହ ହାତଖାଲି ବିନ୍ଧୁଚି। ହେଇନାଗି ମନ କରୁନି ପଖାଳ ଖାଇବାକୁ।
ନା ତାପରେ ଏରା ଥଣ୍ଡା ବି ଧରୁଛି ନା ପଖାଳ ଖାଇବା ପାଇଁ।
ଏଗେ
ସେଥିପାଇଁ ଖାଇ ହଉନି।
ତା ବାପା ବୋଧେ ଶୋଇପଡି ଥିବେ ଶୋଇ ପଡିଥିଲେ ଧୁମ୍ କସିକି
ଶୋଇପଡିଥିଲୁ ଏଇ ବା ମୁଁ ଶୋଇଥିଲି ତ ଉଠିଲି ଚାରିଟା ପରେ ହେଲାଣି ଉଠିଲି।
ନା ନିଦ ହେଲାଣି ଜାଇ ଖାଇ ସାରିଲା ପରେ ତିନିଟା ବେଳକୁ ଶୋ ଗଡିଲି ଜେତେ ଟିକେ ମୋବାଇଲ୍ ଦେଖିନି ନିଦ ହେଲାନି। ନିଦ ହେଲାନି ତାପରେ ପୁଣି ଟିକେ ନିଦ ହେଇଗଲା। ଆଉ ଉଠିକି ହେଇ କାମ କରୁଛି ଏ
ଏ ନିଦ ହେଇଆ।
ଅ ହଁ ଏଇଆ ଆଉ।
ଚାଉଳ ଦିଟା ପକେଇଥିଲି ବୋଲିକି ଆଉ ଚାରିଟା ପରେ ହେଲାଣି ମୋ ନିଦ ଭାଙ୍ଗିଗଲା ମୁଁ ସାଙ୍ଗେ ସାଙ୍ଗେ କରିଦେବି ଚୁଲି ଲଗେଇକିରି ଏବେ।
ହଁ ଏବେ କରଦବୁ ସନ୍ଧ୍ୟାବେଳକୁ ଥଣ୍ଡା ହେଇଯାଇଥିବ ଖାଇବ ଆଉ।
ହଁ ତାପରେ ଏରା ସିଯିବ ନା ହେଲାଇ ପଳେଇବ ଏପଟେ ଆ ପୋକ ମୋକ ପଡିବ ସନ୍ଧ୍ୟା ହେଇଗଲେ। ସେଥିପାଇଁ ବୋଲେ ଏବେଠୁ କରିଦେଇକି ରଖିଦେଲେ ରାତିକି ଖାଇବେ ତାଙ୍କର।
ହଁ ତାପରେ ବର୍ଷା ଦିନ ହେଲା ପୋକ ଫୋକ ଉଡିବେନି କି ଲାଇଟ୍ ଅ ହଁ।
ଆଉ ରାତିରେ କିଛି କାମ ନାହିଁ ପିଠା କରିକି ରଖିଦେଲି ଆ ଖାଇବେ ଆ
ହଁ ମୁଁ କାଲି ପିଠା କରିଦେଇଥିଲି ଆଜି ଆଉ ରୁଟି ତରକାରୀ କଣ କରିବି ଆଉ। କରିବି ଆଉ ଟିକେ ଯାଉ ରାତିକି କରିବି।
ହୁଁ।
ଆଉ।
ଆଉ ତ ଗ୍ୟାସରେ କରିଦବୁ ରାତିକି। ମୁଁ ଏ ପିଠା ପାଇଁ ଚୁଲି ଲଗେଇ କରିବି ନହେଲେ
ପ ଶିଆଡେ ଆଉ ଦେଶୀ ଆମ୍ବ ମିଳୁଛି ନା?
ହଁ।
ହୁଁ ନାଁ ମୁଁ କ ନା ମୁଁ କହିନି ଦେଶୀ ଆମ୍ବ ସମୟ ଗଲାଣି ନା କଣ ସିଆଡେ ଦେଶୀ ଆମ୍ବ ମିଳୁଛି?
ହଁ।
ଆମର ଇଆଡ଼େ ମିଳୁନି ମିଳେ ବହୁତ ଦିନ ପର୍ଯ୍ୟନ୍ତ ମିଳେ ରଜ ପରେ ଆଉ
ସରିଗଲାଣି।
ହଁ ସରଜାଇଥିବ ସିଆଡେ, ଇଆଡେ ବା ସରି ସରି ଆସିଲାଣି।
ଓହ ହଁ କ ସରିବନି ଆଉ କଁ ଆମ୍ବ ସିଯିନି ପଳେଇଲା।
ନା ଏ ବର୍ଷ ହଁ ଆମର ଯେତିକି ନାନା ଆମର ଏଇ ବଜାର ବଜାର ଡେଲି ଆଣିବେ ଗୋଟେ ପଲ
ହଁ ହଁ ବା ସିଜିନ ପଳେଇଲାଣି କଣ ଆମ୍ବ ମିଳିିବ କି।
ହଁ ଆମ୍ବ ସିଜିନ୍ ପଳେଇଲାଣିି।
କ ଏ ବର୍ଷ ବହୁତ ଆମ୍ବ ଖାଇଛୁ।
ହଁ ସେଇ ବା ମୁଁ ଭାବୁଛି ଏଇଠି ଜଣଙ୍କ ଗଛ ତାଙ୍କ ପ ତାଙ୍କ ଆମ୍ବ ଗଛରୁ ମୁଁ କଣ ପାଇଁ ପଳେଇନି। ମାନେ ଗୋଟେ ବେ ବସ୍ତାରେ ଅଧ ବସ୍ତେ ଆମ୍ବ ଆଣିଲି ହେଲା।
ହଁ।
ଅଛିନା ପୁଣି ଇଏ ତାଙ୍କର ଯାହାନ୍ତି ସେଇ ଦୋକାନକୁ ଗଲାବେଳେ ସେ ଦୋକାନ ପାଖରେ ଗୋଟେ ଗଛ ଅଛି ଡେଲି ପଲିଥିନେ ପଲିଥିନେ ସକାଳୁ ଯିବେ ଆଣିବେ। ମାନେ ଅଧ ବେଗ୍ ହେଇଯିବ ହଁ ପୁରା ଅଁ ମିଠା ପୁରା ମିଠା ଆମ୍ବ ଦୋକାନ ପାଖରେ ଆଉ ଜଣ ଘର ସିଏବି ସେମିତି ରହୁନାହାନ୍ତି ତାଙ୍କର କୁଆଡ଼େ ରହୁଛନ୍ତି ତାଙ୍କ ଗେଟ୍ ଖୋଲିକି ଆମ୍ବ ପୁରା ମିଚି ମିଚି ଆମ୍ବ ଥରେ ଥରେ ପାଆନ୍ତି ଆଉ ଥରେ ଥରେ ପାଆନ୍ତିନି କିଏ ଆଉ ଅନ୍ୟ କେହି ନେଇଯାଆନ୍ତି।
ହଁ ନେଇେ ଯାଉଛନ୍ତି ବାହାର ଗ ଗଛ ବାହାର ଜାଗାରେ ଗଛ ହେଇଛି ମାନେ
ହଁ। ହଁ ଏବେ ବହୁତ ଆମ୍ବ କିଣାଯାଏ ଆମ ଗାଁକୁ
ହୁଁ ମିଠା ଆମ୍ବ ମାନେ ଯିଏ ପାରିବ ସେ ନେଇଯିବ।
ହଁ ବା ମୋ ଶାଶୁ ଥିଲାବେଳେ ସେ ବାଛି ବାଛି ଧରିକି ଆମ୍ବ ବସିକି ଖାଇବେ। ହେଲା। ମାନେ ଆମ୍ବ ପାଚିଆ ଧୁଆଇକି ଥୁଆ ହେଇଥିବ ଖାଲି ଖାଉଥିବେ ସେଇଟାକୁ।
ହଁ ବା ଉଁ ମିଠା ଆମ୍ବ ତ ଭଲ ଲାଗିବ ଖାଇବା ପାଇଁ ମିଠା ଆମ୍ବ ତ ଭଲ ଲାଗିବ ଖାଇବା ପାଇଁ। ସିନା ଆମ୍ବିଳା ଆମ୍ବ ସିନା ଦେହରେ ଯିବନି ପେଟ ବଥା ହେଇଯିବ ବୋଲି ଡରିକି ଖାଇବେନି ମିଠା ଆମ୍ବତ ଗୋଟେବି କଣ ଦି ଚାରିଟା ଖାଇଦେଲେ ସେ
ହଁ ହଉ ହଉ ତୁଯା କଣ କାମ କରିବୁ ମୁଁ ରଖୁଛି ଆଁ?
ହଁ।
ହଁ।